ହାଲୋ।
ଆୟୁସ୍ କହୁଚୁ?
ହଁ ସାଗର ଭାଇନା ନମସ୍କାର୍, ଆଉ ଏତେ ଦିନପରେ କେମ୍ତି ମନେ ପଡିଲା କୁହ।
ଆରେ ମୁଁ କହିଲି ଗୋଟେ ଟ୍ରିପ୍ ପ୍ଲାନ୍ କରୁଛୁ ଆମେ ମାନେ ଅଯୋଧ୍ୟା ଯିବୁ ବୋଲି।
ଅଯୋଧ୍ୟା?
ହଁ ତମେ ରାଜ୍
ହଁ-ହଁ-ହଁ ମୁଁ ରାଜି ଅଛି ଏଇନା ଅଫିସରେ ଟିକେ କାମ୍ ଦାମ ଟିକେ ଚାଲିଚି ଯେ କେବେ ତାରିଖ ମତେ କୁହ ମୁଁ ସେଇଠି ଛୁଟି ଟିକଏ ନେଇଯିବି ଘରେ କହିଦେବି ଯିଆ ଆଉ କଣ।
ଆମର ଯିବାର ପ୍ଲାନିଂଟା ସେବେଠୁ ରହିଲାଇଁ, ମାନେ ଠାକୁରଙ୍କର ଯୋଉ ମୂର୍ତ୍ତି ସ୍ଥାପନା ଯେବେଠୁ ହେଲା ଆମେ ସେବେଠାରୁ ଯିବା ବୋଲି ଭାବୁଥିଲୁ। ହଁ ସେତେବେଳେ କଣ ହେଲା କି ଇଏ ଯୋଉ ସେଲିବ୍ରେଟି ଆମର ରହିଲେ ପଲିଟିସିଆନ୍ ଏମାନଙ୍କର ଯୋଉ
ତାଙ୍କୁ ଏଣ୍ଟ୍ରି ଥିଲା।
ହଁ ତ ସେମାନଙ୍କ ଯୋଉ ଏତେ ଯୋଉ ଭିଡ ହେଲା ତ ଆମେ ସେତେବେଳେ ଯାଇପାରିଲୁନି ତାପରେ ଏଇ ଯୋଉ ବେସ୍ ତ ଯୋଉ ଭଳିଆ ଲାଗିଲା ଆଉ ଯିବୁ କଣ ଆଉ ତ ଯାଇପାଇଲୁନୁ ତ ଏଇ ପ୍ଲାନିଂ କରୁଚୁ ଏଇ ରଜ ସରୁ-ସରୁ ଆମେ ଗୋଟେ ବସ୍ ଭଳିଆ ଗୋଟେ ଟ୍ରିପ୍ କରୁଚୁ ସେଇଥେରେ ଯେ ତେମେ ସବୁ ଆମର ସାଙ୍ଗସଥି ରହିଲେ ଆଉ ସବୁ ରିଲେଟିଭ୍ ଯିଏ
ବସରେ ଯିବାଟା ଏତେବାଟ ମତେ କାଇଁ ଲାଗୁନି କଣ କହିଲ ଆରାମଦାୟକ ହବ। ଆମେ ଗୋଟେ ଟ୍ରେନ୍ କରିଦବା ଥାର୍ଡ ଏସି ସେକେଣ୍ଡ ଏସିି ହଉ ଗୋଟେ ଟ୍ରେନ୍ରେ ଗଲେ ଯୋଉ ମଜା ସଫର ଭଲ୍ ଲାଗିବ ମାନେ।
ଟ୍ରେନରେ କଣ ଟ୍ରେନରେ କଣ ମାନେ ଏତେ ଲୋକଙ୍କ ପାଇଁ ବୁକିଂ କରିହବ?
କେତେ ଲୋକ ଆମେ ଯିବା କି?
ଆମେ ପାଖାପାଖି ଯାଉଛୁ ସାତ ଆଠ ଜଣ ଖଣ୍ଡେ।
ହଁ ସାତ ଆଠ ଜଣଙ୍କ ପାଇଁ ଟ୍ରେନରେ କଣ ଲୋକ ସହେ ଦୁଇଶହ ଟ୍ରେନ୍ ବୁକିଙ୍ଗ କରିକି ଗୋଟେ-ଗୋଟେ ବଗି ବୁକିଙ୍ଗ କରି ଯାଉଚନ୍ତି ଆମେ ସାତ ଆଠ ଜଣ ମୁଁ ବୁକିଂ କରିଦେବି କିଛି ନାହିଁ ମୋର-ମୋର ତ ସେମିତିରେ ଯିବା ଆସିବା ଥାଏ।
ତ ସେ ବିଷୟରେ ଜଣା ନାହିଁ ନା ଆଚ୍ଛା-ଆଚ୍ଛା।
ମୋର ତ ସେମ୍ତି ରେ ଯିବା ଆସିବ ଅଧିକ ଟ୍ରେନ୍ରରେ କାବ୍ ଫ୍ଲାଇଟ୍ ରେ ଆମର ଟୁର ପଡେଇ ନା ଠିକ୍ ଅଛି ମୁଁ ବୁକିଂ କରେଇଦେବି ଆଉ ମ ମତେ ଖାଲି ଏଠୁ କେବେ ଯିଆ କେବେ ଫେରିଆ ମତେ କହିଦଅ ହୋଟଲ୍ ଫୋଟଲ୍ ମୁଁ ସବୁ ବୁକିଂ କରିଦବା।
ହଁ ଏଇତ ଏଇ ସତର ତାରିଖରେ ଯିବା ନା?
ଠିକ୍ ଅଛି ହଉ।
ହଁ ଆଚ୍ଛା କିନ୍ତୁ ଆମର ବସରେ ଯାଇଥିଲେ ଗୋଟେ ସୁବିଧା କଣ ହେଉଥାନ୍ତା କି ଆମେ ଏପଟେ ୱେଷ୍ଟ ବେଙ୍ଗଲ୍ ଆଡେ ବି ଟିକେ ପଳେଇଥାନ୍ତେ, କାରଣ ସେପଟେ ଯଉ କରିଛନ୍ତି ଗୋଟେ ଜଗନ୍ନାଥ ଧାମ କରଛନ୍ତି ଦିଘାରେ
ଆଚ୍ଛା-ଆଚ୍ଛା ସେମିତି କଥା ଯଦି ନା ନା ମୋ କହିବା କଥା ସେ ତେମେ ସେମିତି ହେଲେ କଣ କହିଲ ମୋର ଅଫିସରେ କେତେ ସପ୍ତାହେ ଖଣ୍ଡେ ଛୁଟି ଦେବେ। ଆଉ ୱେଷ୍ଟ ବେଙ୍ଗଲ୍ ସବୁଆଡେ ଗଲା ବେଳକୁ କଣ କହିଲ ସପ୍ତାହେ ଅଧିକ ହେଇଯିବ। ଛୁଟି ମିଳିବ ନ ମିଳିବ ସେଇଥିପାଇଁ ମୁଁ କହୁଥିଲି କି ଗୋଟେ ଜାଗାକୁ ଯାଇଥାନ୍ତେ।
ହୁଁ ତାହେଲେ କହୁନ କୋଉଠିକି ଯିଆ।
ସେଇ ଅଯୋଧ୍ୟା ଯିଆ ଅଯୋଧ୍ୟା ଟା ବଢିଆ ଜାଗାଟା ବହୁତ୍ ଦିନ ହେଲାଣି କେହି ମାନେ ଏବେ ଖା ଫାଙ୍କା ବି ଥିବ ଭଲ ପାଗ ଦେଇଚି।
ହଁ କାରଣ ସେତବେଳେ-ସେତବେଳେ ନୂଆ-ନୂଆ ତିଆରି ଥିଲା ନା ବହୁତ୍ ଭିଡ ହଉଥିଲା। ତାପରେ ମୁଁ ବି ଶୁଣିଛି ଅଯୋଧ୍ୟାରେ ରାମଙ୍କ ପ୍ରସାଦ ବି ବଢିଆ କରୁଚନ୍ତି ତାପରେ ସେଇଟା ବୁଲିଆକୁ
ହଁ ପ୍ରସାଦ ଟିକେ ଖାଇବା ସେ ପାଖାପାଖି ଗୋଟେ ହୋ ହୋଟେଲରେ ରହିବା ଆଉ ଅଯୋଧ୍ୟା ପାଖାପାଖି ବୃନ୍ଦାବନ ଟିକେ ଦେଖିବା ନା ଅଯୋଧ୍ୟା ପାଖାପାଖି ଯାହା ବିି ଜାଗା ଅଛି ଆମେ ଟିକେ ବୁଲାବୁଲି କରିବା
ହଁ ଭାଇ ୟୁପି ରେ କଣ ଖାଲି ରାମ ମନ୍ଦିର ଆଉ ବି କିଛି ଖଣ୍ଡେ ଥିବ ନା ସେଠି ପଚାରିକି ବୁଝିଲା ହଉ କିନ୍ତୁ ଆଗ ରାମ ମନ୍ଦିର ଯିବା ସେଠି ଦର୍ଶନ କରିବା
ଗାଇଡ ଗୋଟେ ଅଛନ୍ତି ଗାଇଡ ବହୁତ ସାରା ଅଛନ୍ତି ନା ସି ଆମକୁ ଗାଇଡ୍ କରିଦେବେ କୋଉ ଜାଗା ବୁଲିଲେ ଭଲ ହବ ଆମ ପାଇଁ
ହଁ କିନ୍ତୁ ଗୋଟେ କଥା ଗାଇଡ ମାନେ ବି ସ୍କାମ କରୁଛନ୍ତି
ହଁ ହଁ ସେଆ ପଇସା ଅଧିକ ନେଇଯାଉଛନ୍ତି
ହଁ ସିଏ ଆମେ ଯୋଉ ଥରେ
ଗଟେ ଅଛି ଶୁଣନ୍ତୁ ମୋର ଗୋଟେ ଉତ୍ତରପ୍ରଦେଶ ଚିହ୍ନା ଗାଡି ଅଛି ତା ନାଁ ହଉଛି କଣ କହିଲ ଆମର ତାଙ୍କ ନାଁ ଟା ହଉଛି ମାନେ ଅଜିତ କୁମାର
ଆଚ୍ଛା ଆଚ୍ଛା
ସିଏ ଭଲ ଗାଇଡ ଜଣେ ତାଙ୍କ ସହ ଯିଆ ସିଏ ଭଲ ବୁଲାବୁଲି କରିଦେବେ
ଆଚ୍ଛା ତାହେଲେ ହଉ ଆଉ ନ ଇଏ କଣ କି ଆଗ୍ରା ଟା ବି ସଇରି ପଡେ ନା
ହଁ ଆଗ୍ରାଟା ସ ପାଖାପାଖି
ଆଉ ତାହେଲେ ଯଉ ଯାଇକି କେଥରେ ତାଜମହଲ ଟା ଦେଖିଦବା
ହଁ ମୁଁ ଆମେ ଗୋଟେ ଇନୋଭା ବୁକିଂ କରିଦେବା ସେଇଥିରେ ଆମେ ସାତ ଜଣ ବସି ଆରାମ ଗୋଟେ ଦି ଦିନ ଗଣ୍ଡେ ପୁରା ସପ୍ତାଏ ର ଟ୍ରିପ ରଖ
ଚିହିଁଛ ବା ସେ ଆମର ଆସନ୍ତି ଆମର ଯୋଉ ଗ୍ରୁପ ପିଲା
ହଁ ହଁ ହଁ ହଁ।
ଓ ହଉ ଟିକେ ସେ ଆଗ୍ରା ଯିବା ଆଉ ରାମ ମନ୍ଦିର ଯିବା ଏମିତି ସବୁ ବୁଲେଇ ଆସିବା। ଆଗ୍ରାରେରେ ହୁଁ। ସେ ଜଣେ ମୋର ଜଣେ ଅଙ୍କଲ ଜଣେ ଆଗ୍ରା ଯାଇଥିଲେ ସେ ଜଣେ ମାନେ। ତାଙ୍କର ଗାଇଡ୍ ଜଣେ ଯିଏ କି ମାନେ ଆଡି କାର୍ଡ ବି ତାଙ୍କ ପାଖେ ନାହିଁ ଲୋକାଲ ଗାଇଡ୍। ସେମାନେ ଆସିକି ଗାଇଡ କରେଇକି ମାନେ ହଜାର ଦି ହଜାର ଏମତି ନେଇ ପଳଉଛନ୍ତି।
ତାପରେ ଆଗ୍ରାରେ ଗୋଟେ କଥା କି ସେଠି ଚୋରି ବହୁତ ହୁଏ ମାନେ।
ହୁଁ ବହୁତ ବହୁତ ଏଇ ଯୋଉ ସବୁ ଫରେନ ଫରେନର ମାନେ ଆସୁଛନ୍ତି। ଫରେନର ମାନେ ଆସୁଛନ୍ତି ଏମାନେ ତାଙ୍କୁ ମାନେ ବହୁତ। ବହୁତ ଲୁଟୁଛନ୍ତି ତାଙ୍କଠାରୁ ଟଙ୍କାଠୁ ଆରମ୍ଭ କରି ଯେ ଫରେନର ମାନେ କଣ ସେମାନେ ଇଣ୍ଡିଆର ରୁ ସେମାନେ ତାଙ୍କର ଡଲାର ଚାଲେ ନା ତ ଇଣ୍ଡିଆନ୍ ରୂପିଶ ଟାକୁ ଏତେ। କାଉଣ୍ଟିଙ୍ଗ ଭା ମାନେ କରିପାରନ୍ତିନି। ତ ତାଙ୍କୁ ଯେତେ ମାଗ ସେ ତାଙ୍କୁ ସେ ହିସାବରେ ଦେଇ ଦିଅନ୍ତି ସନ୍ସର ନୁହଁ ନା।
ହଁ ସେ ସେଇଥିପାଇଁ ସେ ଟିକେ ଅଧିକ ଲୁଟପାଟ ହୁଏ ଆମକୁ ଟିକେ ସତର୍କ ହେଇକି ରହିବାକୁ ପଡିବ ସେ ଜାଗାରେ ବାକି ସେଠି ଯଦି ହବ ପାଖାପାଖି ଗୋଟେ ଭଲ ହୋଟେଲ ଟି ନେଇକି ରହିଛିେ ଯୋଉଥିରୁ ମାନେ ଗୋଟେ ଭଲ ଭ୍ୟୁ ଆସୁ ଥିବ ଗୋଟେ ଦିନ ତାପର ଦିନ ସକାଳକୁ ଆମେ ଆମର ଅଯୋଧ୍ୟା ରିଟର୍ଣ କରିଦବା ଆଉ ଏମିତି ଆଉ।
ନାଇଁ। ଦି ଜଣ ଭିତରେ ଲେଡିସ୍ ଅଛନ୍ତି ସାତ ଜଣଙ୍କ ଭିତରେ ଦି ଜଣ ଲେଡିଜ ଅଛନ୍ତି। ମୁଁ ତାଙ୍କୁ ବି କହିଦେଇଛି କୌଣସି ମାନେ ଯୋଉ ଗୋଲ୍ଡ ହେଲା କିମ୍ବା ସିଲଭର ହେଲା ଏମାନେ ସବୁ।
ହଁ ହଁ ତାଙ୍କ ସୁବିଧା ଆମେ କରାଇଦେବା ସି କେମିତି ସେଫଲି ଆସିକି ପହଞ୍ଚିବେ ଯିବେ ଫେରିବେ।
ହଁ ନାଇଁ ଆଉ ଦିଟା ବୁଢା ଲୋକ ଅଛନ୍ତି ନା ସେମାନେ ପୁଣି ତାଙ୍କ ଯିବା ଆସିବା।
ହଁ ତାଙ୍କ ପାଇଁ ଆମେ ସିନିୟର ସିଟିଜେନ ଭଲା କରିଦବା ସବୁ ଜିନିଷିନିୟିେଡାେଜ। ତାଙ୍କୁ ମିଳିବ। ଗୋଟେ ହ୍ୱିଲ ଚେୟାର ଗୋଟେ ଆରଙ୍ଗେ କରିଦବା କିଛି ପ୍ରୋବେଲମ ନାଇଁ। ହଁ ହଁ ଟ୍ରେନଟାରେ କଣ କହିଲ ନା ସୁବିଧା ଭଲ ମିଳିବ ବସ୍ ରେ ଅଧିକ ଏତେ ବାଟ ଗଲାବେଳକୁ। ଟାଏଡ ଲାଗଯିବ ତମକୁ ବୁଲାବୁଲି କରିପାରିବନି। ଟ୍ରେନ ରେ ଖାଇବାବା ଟ୍ରେନ ରେ ପାଣ୍ଟ୍ରି ଅଛି ଟ୍ରେନରେ ଖାଇବା ଆରାମସ ମସ୍ତ ଖାଇବା ମିଳିବ।
ମିଳିବ ତ ମାନେ କିଛି ମାନେ ଏମିତି ନହିଁ କି ଆଚ୍ଛା ତାହଲେ ତାହେଲେ ତ ଭଲ।
ଶିଖନ୍ତି ସେମାନେ ଦେବେନି ପୁରା ଟ୍ରେନ ର ଅଫିସିଆଲ ତାଙ୍କର ଟ୍ରେନ ରେ ଖାଇବା ରୋଷେଇ ହବ ତ ମୁକୁ ଦିଆହବ। ଏଇ ଯୋଉ ଆସିକି ବିକୁଛନ୍ତି ଇଏ ଲେଲୋ ଚା ଲେଲୋ। ବରା ଲେଲୋ ସେମାନେ ଦେବେନି। ସେମାନେ ଅସନା ଫସନା ଖାଇବା ଦେବେ ଆଉ ଦେହ ଖରାପ ହବ। ମୁଁ ଥରେ ଯାଇଥିଲି ଶୁଣୁନ ମୁଁ ଥରେ ଏଇ ଏଠୁ ଯାଇଥିଲି ଆମର କୁଆଡେ କହିଲ ଡେଲି। ସେ କେତେ ୱାନ୍ ଆୱାର ଚବିଶ ଘଣ୍ଟାର ଟ୍ରେନ୍ ଥିଲା ଆମ ଗଲୁ ସକ୍ ଖାଳୁ ଆଣିକି ଦେଲା ସିଙ୍ଗଡ଼ା। ସେ ଏମିତିଆ ସିଙ୍ଗଡ଼ା ବା ସେ ସିଙ୍ଗଡ଼ା ମୁ ଖାଇଲା ପରେ ଝାଡା ହେଲା ତାପରେ ସେ ପେଟ ଏମିତି ଖରାପ ହେଲା ସେ ଦିନ ସାରା ମୋ ଟ୍ରେନରେ ଖାଲି ବାଥରୁମ ରେ ପଳେଇଲା।
ଏହେ। ଆ ମାନେ ଆଉ ଗୋଟେ କଥା ସୁଣିଛ ସିଏ ତ ଗୋଟେ ଟା ହେଲା ସେଦିନ ସେନ୍ତି ମୁଁ ଯାଉଛି ମାନେ ସେ ଲୋକ ଟା ମାନେ ସେ କଣ ବିକୁଛି ମୁଁ ବି ଜାଣିନି। ହଠାତ୍ କିନା ଆଇଲା ଫୋନଟା ମାନେ ମୋ କତିରେ ଗୋଟ ଜିନିଷଟା ଥୋଇଥିଲା ଫୋନ୍ ଟାଇପର ଗୋଟେ କଣଟା ବୋଧେ ପାୱାର ବ୍ୟାଙ୍କ ବୋଧ ମୋର ଠିକସେ ମନ ନାହିଁ ପାୱାର ବ୍ୟାଙ୍କ୍ ଟାଇପର ମୋ କତିରେ ଥୋଇ ଦେଇ ପଳେଇଲା ମୁଁ କିଛି ଜାଣିନି ମୁଁ ମାଗିନି କିଛି ନାହିଁ ସେ ଥୋଇ ଦେଇ ତାର ପଳେଇଲା। ଅଟୋମେଟିକ ପାଞ୍ଚ ମିନିଟ୍ ପରେ ପାଞ୍ଚ ମିନିଟ୍ ପରେ ହେଲା ସାର୍ ପାଂଶ ଟଙ୍କା। ମୁଁ କହିଲି କୋଉଥିପାଇଁଁ ନା ପାର ପାଇଁ ନେଲେ ପା ମୁଁ କହିଲି ମୁଁ କେତେବେଳେ ନେଲି ନା ଏଇଠି ପା ଥୋଇଥିଲି। ସେ କେତେବେଳେ ଥୋଇଲା କେତେବେଳେ ନେଲା ମୁଁ ଜାଣିନି ମତେ କହୁଛି ମୋ ପାୱାର ପଏଣ୍ଟ ଟା ତମେ ନେଇଛ। ପାଞ୍ଚଶ ଟଙ୍କା। ସେଠି ଝଗଡା ମଗଡା କଲା ମୁଁ କହିଲି ଝଗଡା ମଗଡା କରି ଆଉ ଲାଭ କଣ ମୁଁ ତାକୁ ଦେଇଦେଲି ପାଞ୍ଚଶହ ଟଙ୍କ ଆଉ।
ଆଁ ଏମତି କାଇଁ କରୁଥୁଲ ତମେ ପାଞ୍ଚଶହ ଟଙ୍କା କାଇଁ ଦେଲେ ତମେ କହିଥାଆନ୍ତ ମୋର ତ ନୁହେଁ ମୋ ଆଉ କଣ ପର୍ଚେଜ୍ ବିଲ୍ ଦେଖାଅ।
ପରେ ବି ତାପରେ ବି ସେ
ଦେଇଚି ଦେଖାଅ ତମେ।
ଆରେ ସେ ଟ୍ରେନ୍ ରେ ଗୋଟେ ଏତେ ଲୋକଙ୍କ ଭିତରେ ଝଗଡ଼ା କଣ କରିବ ତାପରେ ସେ ଯୋଉ ପାୱାରବ୍ୟାଙ୍କଟା ମୁଁ କହିଲି ହ ସେ ହଉ ପୱାରବ୍ୟାଙ୍କ୍ ନଥେଲା ପାଞ୍ଚଶହ ଟଙ୍କା ମିିଳିଲା
ସିଏ ସବୁ କଣ କହିଲ ଡୁ୍ପ୍ଲିକେଟ୍ ମାଲ୍ ଦେବେ ତ ସିଏ ଭାଇ ଭଲ ଜିନ୍ସ ନୁହଁ।
ଡୁପ୍ଲିକେଟ୍ ତ ଡୁପ୍ଲିକେଟ୍ ଶୁଣିଲେ ହସିବ ଏଇ ଯୋଉ ଆଗ ଦେଖିଚ ନୋ ନୋକିଆ ତେତିଶହ ପସ ଟ ଗୋଟେ ଗୋଟେ ବେଟ୍ରୀ ଆସେ ଦେଖିଚ ମାନେ ଯୋଉ ଓପନ ବେଟେରୀ ଯୋଉଟା ଓପନ କରିପାରିବ ପୁଣି ତାକୁ ହଁ ସେ ପାୱାର ବ୍ୟାଙ୍କ ଭିତରେ ବହେ ଖଣ୍ଡେ କାଦୁଅ ପଇଚି। କାଦୁଅ ତା ଭିତରେ ଏଥିରେ ଏଇ ବେଟ୍ରିରେ ତାର ନଗା ହେଇକି ଜଏଣ୍ଟ କରାହେଇଚି। ଆଉ ତମେ ଠେ ଫୋନ୍ ଚାର୍ଜ କଲେ ମାନେ ସେ ଖାଲି ଚାର୍ଜ କରିବାର ସିମ୍ବଲଟା ଆସିବ କିନ୍ତୁ ଫୋନ ଚାର୍ଜ ହେବନି। ସେବା ବି ଏମିତିଆ।
ହୁଁ। ଆଉ ଥରେ ଶୁଣୁନ ମୁଁ ଯାଇଥିଲି ଇଆଡେ ବୁଲିବାକୁ ଆମର ସାଙ୍ଗମାନଙ୍କ ସହ ଯାଇଥିଲି ମନାଲି ଟ୍ରେନରେ ବୁଝିଲ। ହଁ ସିଏ କଣ ହେଲା ନାଁ ଗୋଟେ ଲୋ କଟା ମୋ ସାଇଡରେ ବସ୍ ଥେଲା ଲାଇକ୍ ମୁଁ ମଝିରେ ବସ୍ ଥିଲି ସେ ସାଇଡରେ ବସି ତାର ମୋବାଇଲ ଦେଖୁଥିଲା ଟ୍ରେନ ଜଷ୍ଟ୍ ଷ୍ଟାର୍ଟ ହବାଉ ଥିଲା ମାନେ ଗଡୁଥେଲା ଗୋଟେ ଲୋ ସିଏ ବଷ୍ଟ୍ ମାନେ ଦେଖ ଝରକା ପାଖୁକୁ ବସ୍ ଥେଲା ମୋବାଇଲ ଦେଖୁଥିଲା ଗୋଟେ ଲୋକଟା ଆଇ ଲା ଯେମିତି ଟ୍ରେନ ଗଡ଼ି ଗଡ଼ି ଚାଲିଚି ଜେମତୀ ଷ୍ଟ୍ରେନ୍ସ୍ ପୀଡ଼ି ଟିକେ ଧରଲା ସାଙ୍ଗେ ସାଙ୍ଗେ ତା ମୋବାଇଲଟା ଝାମ୍ପିକି ନେଇଗଲା ମାନେ ସିଏ କେତେ ସେଇ ଓ ଉଣେଇଶିକୁ ଉଣେଇଶି କି କୋଡ଼ିଏ ବର୍ଷର ପିଲାଟା ହେବ ତାପରେ ପଇସା ପତ୍ର ଏତେ ନ ଥାଏ, ସିଏ ଆସିିକି ଗୋଟେ କାମ ଦାମ କରିବା ପାଇଁ ମନାଲି ତା ଫୋନ୍ ଚୋରି ହେଇଗଲା। ମାନେ ଏତେ ଦୁଃଖଦାୟକ କଥା ସେ କାନ୍ଦୁଥିଲା ବସିକି ଟ୍ରେନ୍ ରେ। ନା ତ ଓଲ୍ହେଇକି ଧରି ହିଁ ପାରିଲାନି, କାରଣ ଟ୍ରେନ ସ୍ପିଡ ହେଇଯାଇଥିଲା।
ଶୁଣୁନୁ। ଫୋନ୍ ମାନେ ଆମର ଏଇନା ଏମିତିଆ ବ୍ୟବହାର ହେଇଗଲାଣି ହୁଏତ ପାଞ୍ଚ ମିନିଟ୍ ଯଦି ଫୋନ୍ ବି କିଛି କାରଣରୁ ଯଦି ପଳେଇଲା ତାହେଲେ ରହିହବନି ଆଉ। ସତକଥା ଏଇଟା। ଫୋନ ରେ ତ ସବୁ କାମ ହଉଚି ଆରମ୍ଭ କରିିକି। ଏମିତି କି ମୋର ଏଇ ଯୋଉ ଗୋଟେ ଥିଲା ଗୋଟେ ବ୍ରତ ଘର ଗୋଟେ ଥିଲା। ସେ ମାନେ ଖାଲି ଘରେ ଥାଇକି ଫୋନ୍ ରେ କଥା ହେଇ ହେଇ ସବୁ ଯୋଗାଡ କରିଦେଲେ। ଆଉ ବ୍ରତ ଘର ଆଟେଣ୍ଡ କରି ପଳେଇ ଆସିଲେ। ମାନେ ଫୋନ୍ ରେ ସବୁ କିଛି ହେଇଯାଉଚି। ଆଉ
ହଁ ଫୋନ୍ ଟା ଆକ୍ଚୁଆଲି ଶୁଣନ୍ତୁ ଫୋନ୍ ଟା ଆମ ପାଇଁ ଯେତିକି ସୁବିଧା କର ସେତିକି କ୍ଷତିକାରକ।
ହୁଁ ହୁଁ।
ହୁଁ। ତ ଫୋନ୍ ର ସୁବିଧା ବି ଅଛି। କିନ୍ତୁ ଯଦି ଗୋଟେ ଠିକ୍ ହାତରେ ପଡିଲା ତା ସୁବିଧା ସିଏ କରିପାରିବ। ଆଜି ଗୋଟେ ଭୁଲ ହାତରେ ପଡ଼ିଲା ତାର ଯେତିିକି ସବୁ ଅସୁବିଧା ବାହାରିବ।
ହୁଁ ନାଇଁ ନିଜେ ହଜେଇଲେ ଗୋଟେ ପ୍ରକାର। ତମେ ଫୋନ୍ କରିଦେଲ ଫୋନ୍ କରିଦେଲ ଆଉ ମୋ ଫୋ ସିଏପା ନିଜେ ହଜେଇଲେ କଣ କି
ସେଇଥିପାଇଁ ମୁଁ ମୋ ସାଙ୍ଗ ମାନଙ୍କୁ କହୁଚି ତୁ ଗୋଟେ ଫୋନ କିଣୁଚୁ ମାନେ ଗୋଟେ ସବୁଠୁ ଇମ୍ପୋଟାଣ୍ଟ ଜିନିଷ ତମ ପାଇଁ ଗୋଟେ ଭଲ ଫୋନ୍ ରେ ଇନଭେଷ୍ଟ କର। ଆଇଦର ଗୋଟେ ଆଇଫୋନ୍ ଟେ କିଣ, ନହେଲେ ଗୋଟେ ସାମ୍ସଙ୍ଗ ର କିଣ। ସେ ଦିଟା ଯାଙ୍କ ଫୋନ୍ ରେ କଣ କହିଲ ତୁମେ ଚୋରି କଲେ ବି ତମେ ଏକ୍ ତ ସୁଇଚ୍ ଅଫ୍ କରିପାରିବନି ଆଉ ଏକ୍ ତ ତମେ ତାକୁ ସିମ୍ କାଢି ପାରିବନି। ଠିକ୍ ଅଛି ଯଦି ବିି ଶୁଣ ଯଦି ବି ତମେ ସିମ୍ ଗାର୍ଡ଼ ଦେଲ ସେ ଟ୍ରାକ୍ ହେଇଯିବ। କାରଣ ତମର ଯୋଉ ଇଏ ସାମସଙ୍ଗ ଆକାଉଣ୍ଟ ଗୋଟେ ଥାଏ। ସାମସଙ୍ଗ ଆକାଉଣ୍ଟୁ ତମେ ଟ୍ରାକ୍ କରିଦେଇ ପାରିବ। ସେମିତି ଆପେଲରେ। ମୁଁ । ଭଲ ଫୋନ୍ ଟେ ସଜେଷ୍ଟ କ ମାନେ କିଣିବ। ଇନଭେଷ୍ଟ କର, ଯଦି ପଇସା ତମର ଅଛି।
ହୁଁ ହୁଁ ହୁଁ।
ନହେଲେ ଏଇ ଯୋଉ ଶସ୍ତା ଫସ୍ତା ଫୋନ ଧରିକି ଆସିବ ଚୋରି ହବ ଭଲ ଲାଗିବନି ଲସ୍ ତମର ହବ।
ହଁ ନାଇଁ ସ ଯୋଉମାନଙ୍କ ବଜେଟ୍ ନାହିଁ ସେମାନଙ୍କୁ ବି ଇ ଏମ୍ ଆଇ ରେ ନେଇ ଆସିଲେ ସବୁଠୁ ବେଷ୍ଟ ହବ।
ହଁ ଇ ଏମ୍ବଆଇ ରେ ଗୋଟେ ଫୋନ ଟେ ଆଣ।
ହୁଁ ଆଚ୍ଛା ହୋଉ। ତାହେଲେ ପ୍ଲାନିଂ ହେଲା ତ ଆମର ତ ଯିବା ତ ଅଯୋଧ୍ୟା
ହଁ ଆମର ତ ପଲାନି ହେଇ ପ୍ଲାନିଂ ହେଇଯାଇଛି ଆମେ ଅଯୋଧ୍ୟା ଯିବା। ସେଠୀ ରହିବାର ମୁଁ ଆମ ଟିକେଟ କାଟି ଦୋଉଛି ଏଇନା ବସିକି ଦେଖୁଛି ଟିକେଟ। ଆମର ସେ ସେକେଣ୍ଡ ଏସି କାଟିବା ନା ଥାର୍ଡ ଏସି କାଟିିବା?
ହଁ ଯୋଉଥିରେ
ସେକେ ସେ କଣ ଶେକେ ଥାର୍ଡ ଏସିରେ ଆମେ ଯାହାଲେ ତ ଏସିି କଟା ହବ ଥାର୍ଡ ଏସି ରେ କଣ ନା ଟିକେ ମାନେ ମାନେ ଟିକେ ଲୋ କ୍ଵାଲିଟି ସେକେଣ୍ଡ ଏସି ହେଲେ ଟିକେ ହାଇ କ୍ଵାଲିଟି। କଣ ଟିକେ ନା ବେଡସିଟ୍ ମିଳିବ ଚାଦର ମିଳିବ। ଆ ତକିଆ ଫକିଆ ମିଳିବ ଯୋଉ ସ୍କ୍ରିନ୍ ସ୍କ୍ରିନ୍ ମେଳା ମିଳିବ ଆଉ ଟିକେ କମ୍ଫର୍ଟେବୁଲ ଲାଗିବ। ସେକେଣ୍ଡ ଏସି ରେ ଦାମ ରେ ବେଶୀ ଫରକ ନାହିଁ କିନ୍ତୁ ଚାରିଶ ପାଞ୍ଚଶହ କି ଦୁଇଶହ ତିନିଶହ।
ହୁଁ ତାହେଲେ ମୁଁ ବି ସେଇଆ ଫୋନ କରିକି କହୁଛି କି ନାଇଁ ବସରେ ଯିବାନି ଟ୍ରେନ ରେ ଯିବା ବୋଲି।
ହଁ ତାଙ୍କୁ ବୁଝାଅ ମୁଁ ଇଆଡେ ପ ଏପଟେ ଟିକେଟଟା ସତର ତାରିଖ କାଟି ଦେଉଛି। ରିଟର୍ଣ ଟା ଆମର କେତେ ପଚିଶ ତାରିଖ ରଖିବା?
ହଁ।
ହୋଉ ରିଟର୍ନ ଟା ପଚିଶ ତାରିଖ ରଖିଦେଆ ହଁ ସତ ତାହେ ହେଲାଣି ଆଉ ଦି ସପ୍ତାହ ଅଧିକ ଦି ଦିନ ହେଲାଣି ଆଉ କଣ।
ଆଚ୍ଛା ହୋଉ ହୋଉ ମୁଁ ରହିଲି ମୁଁ ତମକୁ କହିବି ଆଉ।
ଠିକ୍ ଅଛି ହୋଉ ଭାଇନା ରଖୁଛି।
ହୁଁ ହୁଁ।
ହୁଁ।